ହୁ।
ବଡ ଭାଇ ପ୍ରଣାମ।
ହଁ ଭାଇ ଆଉ କଣ ପ୍ରଣାମ ଆଉ ଜୟ ଜଗନ୍ନାଥ ଗୋଟେ କାମ ଯୋଉ ଆପଣଙ୍କୁ ଯୋଉ କାଲି କହିଥିଲି ଘରକୁ ଆସିବେ ଆସିଲେନି?
ଆରେ ଏବେ ତ ମୋର ବହୁତ କାମ ପଡି ଯାଉଛି ଯେହେତୁ ବାପା ବିଲକୁ ଯାଉଛନ୍ତି ଏପଟେ ବହୁତ କାମ ପଡି ଯାଉଛି ଟିକେ ବହୁତ ଜମିିବାଡି କେସ୍ ରହିଅଛି ସେଥିଲାଗି ମୁଁ ଯାଇପାରିଲିନି କେତେବେଳେ ଫ୍ରି ହେଇ ଆପଣଙ୍କ ଅ ଆଡେ ଯିବି।
ଶୁଣ ବନ୍ଧୁ ତମକୁ ଡାକିବାର ଶୁଣନ୍ତୁ ବନ୍ଧୁ ତମକୁ ଡାକିବାର କାରଣ ହଉଛି ତମେ ଯୋଉ କହୁଥିଲ ଟି ଆପଣଙ୍କର କାଠ ଫାଠ ଦରକାରେ ଆପଣଙ୍କ ଯୋଉ ଖଟ ଫଟ କରିବାକୁ ତ ମୁଁ ଗୋଟେ ଜାଗାରେ ଭଲ ଜାଗାରେ ସୁଲଭ ମୂଲ୍ୟରେ ବୁଝିଥିଲି ବୁଝିପାରିଲେ। ତମେ ଆସିଥିଲେ ମୁଁ ତାଙ୍କ ସହିତ କାଲି ଆସ ଥିଲେ ବଜାରକୁ ଆପଣ ତାଙ୍କ ସହିତ କଥାବାର୍ତ୍ତା କରିଦେଇଥାନ୍ତି ବୁଝିପାରିଲେ ବନ୍ଧୁ।
ଛି ଦୁଇରୁୁ ପାଞ୍ଚ ଦିନ ମଧ୍ୟରେ ଯାଇକି ଆପଣଙ୍କ ପାଖରେ ପହଞ୍ଚିବି ଆପଣ ଯେମିତି ହେଲେ କଳେ ବଳେ କୌଶଳେ ଗୋଟେ ଏଁ ଗାଡି ବୁଝିକି ଆପଣ କାଠ ସବୁ ଯଉ ଦିନ ରଖିବେ ଆପଣ ମତେ କଲ୍ କରିବେ ମୁଁ ଭାବୁଛି ସେଇଦିନ ଯାଇ ପହଞ୍ଚିବି।
ଆଉ ବନ୍ଧୁ ଶୁଣନ୍ତୁ ଆପଣ ଯୋଉ ଆଣିନଥିଲେ ଆର ବର୍ଷ ଯୋଉ ଜାମୁ କୋଳି ଏ ବର୍ଷ ତ ଆପଣଙ୍କ ବାରିରେ ହେଇଥିବ ବଡ଼ ଗଛ ହେଇଛି ସେ କୋଳି ବହୁତ ସ୍ଵାଦିଷ୍ଟ ହେଇଥିଲା। ଆପଣ ଗୋଟେ କାମ କରନ୍ତୁ ଘରେ ବି ଛୁଆ ବି କହୁଛନ୍ତି ଖାଇବାକୁ ଆପଣ ଦିଟା ଆଣିଥିବେ ଆପ୍ ଆମ ଘରକୁ
ମୁଁ ଭାବ ମୁଁ ଭାବୁ ଛି ପ୍ରାୟତଃ ଜାମୁକୋଳି ନଦାର ମୋର ବହୁତ ମନ ମୁଁ ଗା ଗ ଗଛରେ କେବେ ମୁଁ ଜାମୁକୋଳି ଗଛ ଆଡ଼େ କେବେ ଯାଇନି ପ୍ରାୟତଃ ମୁଁ ଆମ ଗାଁର ଚାରୋ ଟି ପା ଚାରି ପାଞ୍ଚଟି ଲୋ କଙ୍କୁ ଦେଖିଛି ସେ ଆମ ଘରେ ଆଣିଦବାର ମୁଁ ଯାଇକି ପିଲାଙ୍କ ଠାରୁ ବୁଝିକି ଆପଣଙ୍କୁ କହିବି ଯେ ଜାମୁକୋଳି କୋଉ ମାତ୍ରାରେ ଅଛି କି ନାହିଁ ୟା ଜାମୁ କୋଳି ବହୁ ମାତ୍ରାରେ ହେଇଥିଲେ ମୁଁ ଆପଣଙ୍କୁ କହିବି ଯେ ଯେମିତି ବି ହେଲେ ଆପଣଙ୍କ ପାଖ ହଉ ମୁଁ ଜାମୁକୋଳି ନେଇକି ଯିବି।
ଆଉ ଶୁଣନ୍ତୁ ଜାମୁକୋଳି ଆପଣ ଆର ବର୍ଷ ଯୋଉ ଆଣିଥିଲେ ଜାମୁକୋଳି ଭଲ ହେଇଥିଲା ଘର ଲୋକ କହୁଥିଲେ ସ୍ୱାଦିଷ୍ଟ ଆପଣ ବି ବ ବି ଆଉ ଥରେ କଣ ଦୁଇ ତିନି ଥର ଦେଇ ସାରିଲେଣି ବୁଝିପାରିଲେ ଆଥରିକ ଆପଣ ନିଜେ ତୋଳିଥିଲେ ନା କାହା ଦ୍ଵାରା କହିକି ତୋଳେଇଥିଲେ
ପିଲାମାନେ ବହୁତ ଆମ ସ୍କୁଲ ପାଖରେ ପ୍ରାୟତଃ ଚାରିରୁ ପାଞ୍ଚଟି ଜାମୁକୋଳି ଗଛ ଅଛି ମୁଁ ଆମ
ବିଦ୍ୟାଳୟ ପାଖରେ ତ ଆପଣଙ୍କ ବିଦ୍ୟାଳୟ ପାଖରେ ଜାମୁକୋଳି ଅଛି ଏହା କହୁଛନ୍ତି ତ?
ଆଜ୍ଞା ବିଦ୍ୟାଳୟରେ ଏଥିରେ ମୁଁ ପିଲାମାନଙ୍କୁ କହିକି ବହୁତ ଜାମୁ କୋଳି
ଆ ଶୁଣନ୍ତୁ ଶୁଣନ୍ତୁ ମୋର ଗୋଟେ ପିଲାବେଳର କଥା ମନେ ପଡ଼ିଯାଉ ଛି ବନ୍ଧୁ ମୁଁ ବି ପିଲାବେଳେ ବହୁତ ଖରା ବେଳେ ନ ସୋଇକି ଜାମୁକୋଳି ପାଇଁ ଯାଇଥାଏ ଜାମୁକୋଳି ଚଢ଼ି ଯାଇଛି ଗଛରେ ଗଛରେ ଯେତେବେଳେ ଚଢ଼ିଗଲି ମୁଁ ଜାମୁକୋଳି ଗଛରେ ଯେତେବେଳେ ଖାଉଥିଲି ଟିକେ କଟକିଣା କଣ ହେଲା ମୁଁ ଆଉ ଜାଣିପାରିଲି ନାହିଁ ମୁଁ କହିଲି ଆ ଓ ଓ ଯେତେବେଳେ ଧରିକି ସେଇ ଜାମୁକୋଳିରେ କୁଦିଲି କିଛି ହେଲାନି ଆଉ ଯେତେବେଳେ ହାତ ଛାଡ଼ି ଦେଇ ଜାମୁ କୋଳି ଖାଇଲି ସେତେବେଳେ ଗଛଟି ଭାଙ୍ଗି ଯାଇଥିଲା। ତଳେ ପଡ଼ିଗଲି।
ଆଜ୍ଞା ମୁଁ ମୁଁ ତ ପ୍ରାୟତଃ ଆଜି ମୋ ନିତ୍ୟ କର୍ମ ସାରି ସକାଳୁ ଉଠି ମୁଁ ନିତ୍ୟକର୍ମ ସାରି ସବୁ ସାରିବା ପରେ ମୁଁ ମୋବାଇଲ ଧରିବା ସମୟରେ ମତେ ଏବେ ଏକ ଆମ ଘର ପାଖର ଏକ ଗଛ ଦେଖାଗଲା ସେ ଗଛରେ ବହୁତ ଆମର ବହୁତ ପିଜୁଳି ହୋଇଥିଲା। ମୁଁ ପ୍ରାୟତଃ ପିଜୁଳି ଦଶ ରୁ ବାରଟି ପିଜୁଳି ଆଜି ଖାଇ ରଖିଛି।
ଆଉ ଶୁଣ ଶୁଣ ଶୁଣ ବନ୍ଧୁ ଶୁଣ ପିଜୁଳି ଆମ ବରିରେ ଗୋ ତ ପିଜୁଳି ଗଛ ଥିଲା ଏଇ ଯୋଉ ପବନ ଫବନ ହେଲା ସେ ମାନେ ଶୋଇପଇଲା। ଆଉ ଟେକିଲା ବେଳକୁ ସେ ଡାଇଫାଇ ଲାଗିଲା ଆଉ ଟେକି ହେଲାନି ଦୁଇ ଦୁଇରୁ ତିନି ଜଣଙ୍କୁ ଡାକିଲି ତାଙ୍କୁ ଧରିକି ଆମ ଟେକିଲୁ ବିିଜୁଳି ଅଛ ଆଉ ତାପରେ ତା ମୂଳରେ ଆମର ହ ମାଟି କିଛି ଦେଲୁ ଯେମିତି ଠିଆ ନ ଠିଆ ହେଲେ ମାନେ ଶୋଇ ପଇଲେ ଶଇଲା ମୂଳରେ ସେତେବେଳେ ଉପୁରୁକୁ ଦେଖାଉଛି ଆଉ ତ ଗଛ ହବନି ନା ଆଉ କଣ କରିବା ଅସୁବିଧା ହେଲା ଆମ ଆମୁକୁ ଆଉ ବୁଝି ପାଇଲେ
ଆ ଆଜ୍ଞା।
ଆଉ ଆପଣ ଯୋଉ କହୁଥିଲେ ଆପଣ କାଲି ଯୋଉ ହା ଯୋଉ ଗାଡ଼ି ଟିଏ ଅଛି ତ ତାଙ୍କର ଆଗ ଟାୟାର ଟା କଣ ଚେଞ୍ଚ୍ କରିଥାନ୍ତେ?
ଆଜ୍ଞା ଆମ ଗାଡ଼ି ଟା ପ୍ରାୟତଃ ମୁଁ ପ୍ରାୟତଃ ଭାଇଙ୍କ ଗାଡ଼ି ନେଇକି ଯିବା ସମୟରେ ଆମର କେମୁ ପଡ଼ିଆରେ ଖେଳ ଖେଳିଲି ଖେଳି ସାରିବା ପରେ କୌଣସି ପିଲା କି ଇଏ ଏକ ଟାଏରୁ ପମ୍ପ ଖୋଲି ଦେଇଛନ୍ତି କି ମ ତେ ବି ଜଣା ନାହିଁ ଆଉ ଏଥି ସମୟରେ ମୁଁ ଗୋଟେ ପିଲାକୁ ମୋ ପଛରେ ବସେଇ ଆଣିବା ସମୟରେ ଉ ପଛ ଟାୟାର ବହୁତ ଜୋରେ ଦୋହଲିଲା। ଦୋହଲିଆ ଦ୍ଵାରା, ଏଥିରେ ଦୋହଲିଆ ଦ୍ଵାରା, ମୁଁ ଜାଣି ପାରିଲିନି କିଛି। ଅଳ୍ପ ବାଟ ଆସିବା ଦ୍ଵାରା ମୁଁ ଘ ମୋର ଗୋଟେ ସାଙ୍ଗକୁ ଫୋନ୍ କଲି, ସେ ସାଙ୍ଗ ଆସିକି ମୋତେ ପ୍ରାୟତଃ ମୋର ୟୁଟ୍ୟୁବ୍ ପାଞ୍ଚ କିଲୋମିଟର ନେଇକି, ଗୋଟେ ଟାୟାର ଚେଞ୍ଜ କରେଇ ଦେଲା। ଚେଞ୍ଜ କରିଆ ଟାୟାର ତ ବେ ତ ପାଖାପାଖି ଷୋଳଶହ ରୁ ସତରଶହ ଟଙ୍କା ପଡିଗଲା। ସତରଶହ ଟଙ୍କା ପଡିଆ ଭିତରେ-ଏ ବହୁତ ଭଲ ଟାୟାର୍ ଟେ ମିଳିଲା।
ଆରେ ଶୁଣରେ ଶୁନୁବା ଭଲ -ଭଲ ଟାୟାର୍ ନୁହଁ, ସୋ ଆମ ବଜାରରେ ଭଲ ଭଲ ଟାୟାର ମିଳୁଚି। ଆପଣ ନୂତନ ଟାୟାର ପକେଇଚନ୍ତି, ପକେଇଚନ୍ତି ନା ପକେଇନାହାଁନ୍ତି? ମୋ କହିବା ମାନେ, ଆପଣ ଆସି ଆମ ବଜାରରେ ଦେଖେଇଥାନ୍ତେ। ଆପଣଙ୍କର କିଏ ପମ୍ପ ଖୋଲିଚି? କି ଆପଣଙ୍କର, ସେ ଯୋଉ ଆମର ଟାୟାର୍ ରେ ଲାଗିଥିବା, ଯୋଉ ଧେରେ ପମ୍ପଟି ମାନେ ପବନ ଯାଏ। ସେ ଜାଗାରେ ଗୋଟେ ଥାଏ, ଭଲ୍ଟୁ ଟାୟାର ଭଲ୍ଟୁ କାଳେ ସେଇଟା କି ଖରାରେ ବାହାରି ଯାଇଛି। ଆପଣ ନ ଜାଣି ଏକା ଥରେ ଆସି ଟାୟାର୍ ଟା ଚେଞ୍ଜ କରିଦେଲେ, କାଇଁ ଚେଞ୍ଜ୍ ମାନେ ଏଇ
ନାଇଁ, ମୁଁ ଯେତବେଳେ ଦୋକାନ କୁ ନେବା ଦ୍ଵାରା ଜଣା ପଡିଲା ଯେ, ଦୁଇଟି ଲିକ୍ ଅଛି। ଆଜ୍ଞା,
ଓହୋ! ଆପଣ ଗୋଟେ କାମ କଲେଣି, ଯେ ଡଉଟିରେ ଲିକ୍ ରେ ଥିଲି ଲିକ୍ ମାରିଦେଲେନି? ମାର୍ ଦେଲେ ଆପଣଙ୍କ ପଇସା ବଞ୍ଚି ଯାଇଥାନ୍ତା। କିଛି ଦିନି ପରେ ଚାଲିଲା ପରେ, ଏ ବର୍ଷା ଦିନ ବଷ୍ ଷା ଦିନ ପରେ ଆମର ଆସୁସି ଶୀତ ଦିନ, ଆମର ଟାର୍ ଟି ପକେଇଥାନ୍ତେ? କିଛି ଅସୁବିଧା ନୁହେଁ।
ଆ, ମତେ ତ ବନ୍ଧୁ ଆପଣଙ୍କ ପରି ଜଣାଥିଲେ, ମୁଁ ତ ଏଇ ସବୁ ଜିନିଷ କରିଥାନ୍ତି। ମତ୍ ସେତଳେ ଜଣା ନଥିଲା, ଭାଇ ଜଣେ କହିଲେ କି ଏଇ ସବୁ କରିଦେ, ଟାୟାର ରେ ଗୋଟେ ଚେଞ୍ଜ୍ କରିଦେ। ଏ ଟାୟାର୍ ବହୁତ ଦିନ ହେଇଗଲାଣି। ବହୁତ ଦି
ଏ ଶୁଣ ଶୁଣ ଶୁଣ ଆଉ, ଆଉ ବନ୍ଧୁ, ବାପାଙ୍କର ଯୋଉ ଆମ ଔଷଧ କିଣିବାର ଥିଲା, ପାଖ ଔଷଧ ଜନ ସେବା ଯଉ ଆମର ଆ, ପ୍ରଧାନମନ୍ତ୍ରୀଙ୍କ ଯଉ ଆମର ଔଷଧ ସୁଲଭ ମୂଲ୍ୟରେ ମିଳୁଚି, ଯାଇକି ଆଣିଲେ?
ନାଇଁ, ମୋ ବାପା ବ ଔଷଧ କଥା କହୁଥିଲେ। ମୁଁ ତ ଟିକେ ଏକର ସେକରରେ ରହିଗଲି ଆଉ, ଯିବାକୁ ମୋର ମନ ନାହିଁ। ମୁଁ ଭାବୁଛି କାଲି ଏଯେ ଯାଇଁକି ନେଇକି ଆସିବାକୁ ପଡିବ ଔଷଧ। ନ ଆଇଁଲେ ହବନି, ବାପା ମତେ ଦେହ ବହୁତ ଖେଳେ
ହଉ ଶୁଣନ୍ତୁ? ମୁଁ ଯଉଁ କହିଆ ମାନେ-ଏ, ମୋତେ ସେଇ ଯଉ ଆପଣ ଯେମିତିଁ, ମୁଁ ଆପଣଙ୍କୁ ମୋତେ କହିଲେ କି କୋଉଠି ଏଟା ଅଛି? ମୁଁ ତାପାଖ୍, ତାଙ୍କ ସହିତ ମୋର ଯୋଗାଯୋଗ ଥିଲା। ମୁଁ ସେଥିପାଇଁ ତାଙ୍କୁ ଜଣେଇ ଦେଇଥିଲି। ମୁଁ କହିଲି, ମୋର କଣେ ବନ୍ଧୁ ଯିବେ, ଆପଣ ତାଙ୍କୁ ଔଷଟିି ଦେବେ, ବୁଝିପାଇଲେ! ଆଉ ଆପଣ ତ ଆସି ଥିଲେନି, ସିଏ ମୋତେ ବି କ ଆଉ ମୋ ସହିତ କଥା ହେଇନାହାଁନ୍ତି? ଆପଣ ଯଦି ପ କାଲି ପରବର୍ତ୍ତୀ ସମୟରେ ଆସିବେ, ମତେ ଟିକେ ଜଣେଇ କି ଆସିବେ। ବୁଝି ପାଇଲେ, ମୁଁ ତାଙ୍କୁ କହିଦେବି। ବୁଝିପାଇଲେ?
ନିଶ୍ଚୟ ନିଶ୍ଚୟ ନିଶ୍ଚ ଆଉ, ଆପଣଙ୍କ ଗାଁରେ, ଆମ ଗାଁରେ ପ୍ରାୟତଃ ତିନି, ପାନ୍ ଞ୍ଚରୁ ସାତଟି ବୁଲର ଅଛି। ଆଠ ର ଦଶଟି ଟ୍ରାକ୍ଟର ଅଛି। ଆଉ
ଆ ଶୁଣ ଶୁଣ ଶୁଣ ଆପଣ ଟାକ୍ଟର, ଶୁଣ ଆପଣ ଟ୍ରାକ୍ଟର ଟା ଗୋଟେ କାମ କରନ୍ତୁ ଏବଂ ତ ଆପଣ ଟ୍ରାକ୍ଟର କୁ ଆପଣ ଏ ଏଇ ଯଉ ହଳ କରିସାରିଲା ପରେ ଗୋଟେ ଆମ ଏକରକୁ ପଠେଇ ଦିଅନ୍ତୁ। ମୋର ଟିକେ କାମ ଅଛି ବୁଝିପାରିଲେ କାରଣ ଆପଣ ଯାହା କହିବେ ଆପଣଙ୍କୁ ମୁଁ ପଇସା ଦେ ଦେଇ ବୁଝିପାରିଲେ ମୁଁର ଟିକେ ଏକରେ ଟିକେ ଅଭାବ ହଉଚି ଟ୍ରାକ୍ଟରର ଏ ଦୁଇଟି ଅଛି ପୁଣି ବଡ଼ ଗାଁ ଆମର ଗାଁ ହେଉଚି ବହୁତ୍ ବଡ଼ ଏଇଠି ଲୋକ ସଂଖ୍ୟା ବାରଶହରୁ ଚଉଦଶହ ବୁଝିପାରିଲେତ
ଆଜ୍ଞା ମୁଁ ତ ଭାବିଛି ସେ ଆଇ ଆପଣଙ୍କ ଦରକାର ହେଲେ ମୁଁ କହିବି ଆପଣଙ୍କୁ ଟ୍ରାକ୍ଟର
ନାଇଁ ମତେ ମତେ ଆପଣଙ୍କ ଟ୍ରାକ୍ଟରଟା ଦେବେ ଆପଣଙ୍କ ଚଷା ସଇଲେ ବୁଝିପା
ହଁ ମୁଁ ଦା ଦାଦାଙ୍କର ଅ ଛି ମୋ ଦାଦାଙ୍କର ଇଏ ହେଲା ପରେ ମୁଁ ଆପଣଙ୍କୁ ଜଣେଇବି ଯେ ସେ ଯେମିତି ହେଲେ ଆପଣଙ୍କୁ ଜଣେଇବି।
ଆଉ ଆରଥରେ ତ ଧାନ କଟା ମେସିନ୍ ଆଇଲା ଯୋଉଁ ଅସୁବିଧା ଆମର କିଛି ଚାଉଳ ଧାନ ରହିଗଲା। ଏ ବି ଯୋଉ ରେଟ ହେଲାଣି ବହୁତ ମାନେ ଅଧିକା ପଇସା ନଉଛନ୍ତି।
ଆମର ତ ପ୍ରାୟ ଯେ ତିକ ବିଲ ଅଛି ପ୍ରାୟତଃ ଦୁଇରୁ ତିନି କୁଇଣ୍ଟାଲ ଧାନ ଆମର ନଷ୍ଟ ହୋଇ ଯାଇଛି। ଆଉ ଏ ବର୍ଷ ତ ଟିକେ ଧୋଇ ହେଇଗଲା ଧୋଇରେ ବି ବହୁତ ଧାନ ନଷ୍ଟ ହେଇକି ଯାଇଛି ଆଉ। ଆପଣଙ୍କ ଏରିଆରେ କେମିତି କଣ ଧୋଇଯାଇଛି କଣ କେତେ ନଷ୍ଟ ହେଇଛି?
ନାଇଁ ଶୁଣନ୍ତୁ ଶୁଣନ୍ତୁ? ଆମର ଯା ଧୋଇ ହେଇଥିଲା ଜମା ଦ ଦୁଇରୁ ତିନି ଗୁଣ୍ଠୁ ଧୋଇ ହେଇଥିଲା। ଆଉ ସବୁ ଭଲ ଉତ୍ପାଦନ ହେଇଛି ଆମେ ଯେତିକି ଆଶା କରିଥିଲୁ ଗୁଣ୍ଠରେ ଗୋଟେ ବସ୍ତା ପାଇବୁ ବୋଲି। ଆମର ସେତିିକି ଆମର ଆବଶ୍ୟକ ହେଇଗଲା ବୁଝିପାରିଲେ ତ ବନ୍ଧୁ।
ହଉ ଆପଣ ତ ଠିକ ଠାକ ହେଇଥିଲା ନା ଟୋଟାଲ ମାନେ ସମୟ ସ ହଁ କୁହ?
ନଷ୍ଟ ହେବା ପରେ ବି ବହୁତ ଭଲ ଭଲ ହେଇଥିଲା। ଆଉ ଆପଣଙ୍କ ଏରିଆରେ ଯୋଉ ସିଙ୍ଗିଡ଼ା ଘର ପତର ଜାଣିଛନ୍ତି କି ଯୋଉ ଆମର
ହଁ ହଁ ସେଇଟା ଯୋଉ କଣ ଆମର ଜର ବର ହେଲେ ଆଉ ଏ ପେଟ ଖରାପ ହେଇ ଝାଡା ହେଲେ ତୋ ବାଟିକି ପିଅନ୍ତି। କିନ୍ତୁ ଖାଇବାକୁ ସ୍ଵାଦିଜନ୍ନ ପୁରା ପିତା ପିତା ଲୋଗେ କିନ୍ତୁ ଦେହ ପାଇଁ ହିତକାର ମୁଁ ଜାଣିଛି।
ଫୁଲର ବାସ୍ନା କେମିତି କଣ ଲାଗେ ସେ ତ ବହୁତ ଭଲ ଫୁଲ ବ
ହଁ ସେ ତ ବାସ୍ନା ଫୁଲ ହୁଏ ପୂଜା ବି ହୁଏ ଶୁଣିଛି ବୁଝିପାଇଲେ।
ଆଜ୍ଞା ସେ ବହୁତ ବାସ୍ନା ହୁଏ ଆମ ଘର ପାଖରେ ଆଗରେ ବହୁତ ହେଇଛି। ହେବା ଦ୍ଵାରା ସେ ଯୋଉ ଧଳା ର ଆଉ ହନୁମାନ କଲର ର ରଙ୍ଗ ତାଧିଅରୁ ଯୋଉ ବାସ୍ନା ଆସୁଥାଏ ସେ ଫୁଲରୁ ବହୁତ ଭଲ ବାସ୍ନା ଆସୁଥାଏ।
ଆଗେରେ ସେ ଗଛ ଟା ଅଛି ତାର ମହକ ସବୁ ଅଲଗା ପ୍ରକାର ବୁଝି ପାଇଲ ସେଟା ବି ଆମର ଠାକ ଠାକୁର ପୂଜା କରାଯାଏ ସେ ଫୁଲଟା ଆଉ ଆପଣ ବି ପୂଜା କରାହେଉଚି?
ହଁ ଆମ ଏରିଆରେ ବି ପୂଜା କରାଯାଉଚି। ସ୍ତ୍ରୀ ଲୋକମାନେ ସକାଳୁ ଉଠିକି ଗଛ ଆଗରେ ଦୁଇରୁ ଚାରିଟି ଲୋକ ସ୍ତ୍ରୀ ଲୋକ ଆସି ସବୁବେଳେ ଫୁଲ ନଉଛନ୍ତି ଆ ଫୁଲ ନବା
ଓହୋ ଆଉ ବନ୍ଧୁ ଶୁଣନ୍ତୁ ବନ୍ଧୁ ମୋ କହିବା ମାନେ ତ ଆପଣ କାଲି ଆଜି ତ ମୁଁ କହିଥିଲି ଆସିଲେନି, କାଲି ମୁଁ କହିବି ଆସିବେ?
ଆଜ୍ଞା କାଲି ମୁଁ ଭାବୁଛି ଆଉ ମୋର କିଛି କାମ ନଥିଲେ ମୁଁ ଭାବୁଛି ଯେମିତି ହେଲେ ବି ଯିବାକୁ ପଡିବ ଆପଣଙ୍କ ପାଖକୁ ନହେଲେ ହବନି।
ଖନ୍ତୁ ଯେ ତବେଳେ ଆସିବେ ମୋତେ ଜଣେଇକି ଆସିବେ କାରଣ କାଲି ମୋର ଟିକେ ଏ ଅତ୍ୟଧିକ କାମ ଅଛି ସକାଳେ ଆପଣ ଯଦି ହବ ଦି ପହରେ ଆସନ୍ତୁ ବୁଝିପାରିଲେ?
ଆଜ୍ଞା ଆଜ୍ଞା ମୁଁ ସେୟା ଭାବିଛି ଆପଣ ପାଖକୁ ଯେମିତି କରି ହେଲେ ବି ଆପଣଙ୍କୁ କଥା ଦେଲିଣି ଏତେ ଦିନ ହେଲା।
ଶୁଣନ୍ତୁ ଶୁଣନ୍ତୁ ବନ୍ଧୁ? ତମେ ଆସିବେ ଆ ମୁଁ ଟିକେ ଏବେ ବି ଆମର ଟିକେ କାମ ପଡୁଚି। ଆଉ ମୁଁ ଟିକେ ଯାଉଛି ଘରେ ଟିକେ ଅନ୍ୟ ସବୁ କାମ ଅଛି। ମୁଁ ଆପଣଙ୍କ ସହିତ ପରବର୍ତ୍ତୀ ସମୟରେ ଆପଣଙ୍କ ସହିତ କଥା ହଉଛି ବୁଝି
ଠିକ୍ ଅଛି ଠିକ୍ ଅଛି ଜୟ ଜଗନ୍ନାଥ।